ହ୍ୟାଲୋ ଆଜ୍ଞା ନମସ୍କାର। ଆଜ୍ଞା ଆଉ କଣ କରୁଛନ୍ତି? ଆଜ୍ଞା ଏଇ ଆସିଚି ଟିକେ ଯଉ ରାସ୍ତା ଆଡ଼େ ବୁଲାବୁଲି କେତେ ସାଙ୍ଗ ମାନଙ୍କ ସହିତ ଆଜ୍ଞା। ଆଉ। ଆଉ କଣ ଖାଇଛନ୍ତି ଆଜି?
ଆଜି କଲେଜରୁ ଆସିକି ଭାତ ଡାଲମା ପୋଟଳ ଆଳୁ ଭଜା ମିକ୍ସଚର ଖାଇଥିଲି। ଖାଇକି ଶୋଇ ପଡ଼ିଥିଲି ଏଇ କୋଡ଼ିଏ ଅଧଘଣ୍ଟେ ପାଖାପାଖି ହବ ଉଠିଲି ଉଠି ତ କଲ୍ କରି ମୁ ଟ୍ୟାକ୍ସର ଅଛି ନା ତ ଟ୍ୟାକ୍ସର ପୁରା କରୁଛି। ଆଜଞା
ଆଜ୍ଞା ଆଉ ଯଉ ଆଜ୍ଞା କଣ କହିଲେ?
କଣ ଖାଇଛନ୍ତି ଆପଣ?
ଆଜ୍ଞା ଆମର ଆଜି ହେଇଥିଲା ଭାତ ଆଳୁ ଭଜା ଆଜ୍ଞା ଶୁଣି ପାରୁନ? ମୁଁ ଆଇଁଷ ଆଜି ଖଏନି ଆଜ୍ଞା। ଆଜ୍ଞା ଭାତ ଆଳୁ ଭଜା ହେଇଥିଲା ଆଉ ଯଉ ଦଳା ଗୋଟେ କରିଥିଲୁ। ଯଉ ଆଳୁ ଫାଳୁ ପକେଇକି ଯଉ ବାଇଗଣ ଭେଣ୍ଡି ସବୁ ଆଜ୍ଞା।
ମାନେ ତେଲରେ ମାନେ ତେଲରେ ଯଉ ଗଳନ୍ତିତ ମାନେ ତେଲରେ ଫ୍ରାଏ କରନ୍ତି ଯଉ ସେଇଟା ତ?
ଆଜ୍ଞା ଆଜ୍ଞା।
ମୋତେ ବି ସେଟା ଭଲ ଲାଗେ ମାନେ କଣ କୁହନ୍ତି
ଆଜ୍ଞା।
ବାଇଗଣ ଟମାଟୋ ଆଉ ତା ସହିତ ଦିଇଟା ଦି ତିନି ଗୁଳା ଯଉ ରସୁଣ ପକେଇ ଦେଇେଇଥିବେ। ଆଉ ପିଆଜ କାଟିକି ହଁ କଞ୍ଚା ଲଙ୍କା ଆଉ ହଉଛି ଯଉ ପିଆଜ ପିଆଜ ମୁଁ ସବୁବେଳେ ତେଲରେ ଫାଷ୍ଟ ଭାଜେ ମାନେ ତେଲରେ ଭାଜିଦିଏ ଭାଜିଦିଏ ବୋଲି ଖାଲି ତେଲ ଆଉ ଟିକେ ହାଲକା ଟିକେ ଲୁଣ ପକେଇକି ଭାଜି ଦିଏ ସେଟାକୁ ଖୋଲିକି ମାନେ ସେଇ ସବୁ ମାନେ ତେଲ ଭାଜି ଦେଇଥିବି ନା ଖାଲି ଲୁଣ ପକେଇ ଖାଲି ଦଳିବାର ଅଛି ଲୁଣ ପକେଇି ଦଳିଦେବେ। ପୁରା ଭଲ୍ ଲାଗେ ଆଉ ଭାତରେ ଲେମ୍ବୁ ଭା ଟିକେ ଲେମ୍ୱୁ ଚିପାଡ଼ିବି ତାପରେ ମୋତେ ବଢ଼ିଆ ଲାଗେ ମୋର ଆଉ ଚିକେନ ଚିକେନ
ଆଜ୍ଞା ଗରମ ଭାତ ନା ଯଉ ପଖାଳ ଭାତରେ ଖାଆନ୍ତି?
ଗରମ ଭାତ ମୋ ତଣ୍ଠିରେ ଗଳିବନି ଏ ଲାଗି।
ଆଜ୍ଞା ପଖାଳ ଭାତ ଆଜ୍ଞା। ମୁଁ ଆଜ୍ଞା ଯଉ ପିଆଜ ଖାଏନି ଭାଜିଲା ମାନେ ଖଏନି କିନ୍ତୁ କଞ୍ଚା ଖାଇଦିଏ ଭାଜିଲେ ଖାଏନି ମୁଁ ଟୋଟାଲ ଭଲ ଲାଗେନି।
ମତେ ବଢ଼ିଆ ଲାଗେ ଯଦି ଡଲମା ଯଦି ପିଆଜ ଫୁଟାହେଇଥବ ମୁଁ ସେଟା ଖୋଜି ଖୋଜି ଖଇଦେବି। ମାନେ ଯାହା ଠାରେ ଥିବ ତାଠୁ ଆଣି ଖଇଦେବି।
ଆଜ୍ଞା ଡାଲମାରେ ମୋର ବି ପିଆଜ ଯଦି ପଡ଼ିଥିବ ମୁଁ ଖୋଲିିକିି ଫିଙ୍ଗିଦେବି। ତାପରେ ଯଇ ଖାଇବି ଆଜ୍ଞା। ଆଉ କଲେଜରେ ଯଉ କଣ ସବୁ ଆଜି ପାଠ ପଢ଼ିଲେ?
ଆଜ୍ଞା।
କଣ ସବୁ ପାଠ ପଢ଼ିଲେ ଆଜି କୁହାଯାଇଛି କଣ କଣ ସବୁ କ୍ଲାସ କଲେ?
ସେ ତ ସବୁ କରି ଆଉ ଛୁଆଙ୍କ ଜିନିଷ କଣ କରୁଛ ସେମିତି ଦେଖନ୍ତୁ।
ଆଜ୍ଞା ଦିନ ସାରା କାଇଁ ଘର ବସି ଏ ଆପ୍ କଥା ହଉଚଛି ଆଉ କଣ କରିବା।
ଦିନସାରା କଥା ହଉଛନ୍ତି?
ଆଜ୍ଞା।
ମାନିବାକୁ ପଡିବ ଆଉ କିଛି କାମ ନାହିଁ?
କାମ ତ ଅଛି
ଏ ସେଇ ଗାଁରେ ଟିକେ ବୁଲାବୁଲି କରୁଛି ଆଉ ଆଉ ଯାଇଥିଲୁ ଟିକେ ଜାମୁ କୋଳି ଖାଇ ଆଜି ସାଙ୍ଗମାନଙ୍କ ସହିତ।
ହଁ।
ଆଜ୍ଞା ଆଉ ଆପଣ ଜାମୁକୋଳି ଖାଇଛନ୍ତି ନା?
ହଁ ମା ଆଣିଥିଲି ଖାଇଥିଲି।
ଆଜ୍ଞା ହ୍ୟାଲୋ।
ଆଜ୍ଞା।
ଆଜ୍ଞା ସେଟା ଖାଇଲା ମାନେ ତ ଜିଭ ପୁରା ନେଳିଆ ହେଇଯିବ। ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ।
ହଁ। ହଁ।
ଆପଣ ଆପଣଙ୍କ ଯୋଉ ପାଉନ କି ନେଟୱାର୍କ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଆପଣ ନେଟୱାର୍କ ପାଉନି ବୁଧେ?
ହଁ ହଁ ନେଟୱାର୍କ ନଥିଲା ମୁଁ ଘରକୁ ପଳେଇ ଆସିଥିଲି ତ ଘରକୁ ପାଇଲାନି ତ ବାହାରେ ଠିଆ ହେଇ କଥା ହଉଥିଲି ଟିକେ କାମ ଥିଲା ତ ଘରକୁ ଯାଇଥିଲି ସେଥିପାଇଁ ନେଟୱାର୍କ କଟି
ଆଜ୍ଞା ଆଉ ସନ୍ଧ୍ୟାବେଳେ ଆପଣଙ୍କ ଯେଉଁ ରାତିରେ ଆପଣଙ୍କ ଆଜି କଣ ରୋଷେଇ ହେଇଛି ହବ?
ମୁଁ ଜାଣିନି ମୁଁ ବା ଶୋଇକି ଉଠିକି ବସିି କଥା ହଉଛି।
ଆଜ୍ଞା ଆପଣ ଯୋଉ ଆପଣ ରୋ ଷେଇ
ଆଜ୍ଞା।
ଆପଣ ରୋଷେଇ ଶିଖିଛନ୍ତି ନା?
ହଁ ରୋଷେଇ ସେମିତି ଶିଖିଛି କିନ୍ତୁ ପ୍ରାୟତଃ କରେନି।
ଏ କଣ କଣ ସବୁ ଶିଖିଛନ୍ତି କହୁନାହାନ୍ତି?
ସେମିତି ପ୍ରାୟ ସବୁ ଶିଖିଛି ଆଉ। ଆପଣ କଣ ଶିଖିଛନ୍ତି ଟିକେ କହନ୍ତୁ। ଆପଣ ଟିକେ କହନ୍ତୁ ମତେ ବହୁଜଣ ପଚାରିଲେ କଣ ଶିଖିଛ କେମତି କଣ ଶିଖିଛ ମତେ ଟିକେ କୁହ? ହଁ ଖାଲି ଅଣ୍ଡା ଭାଜି ଖାଇବ।
ଆଜ୍ଞା ଆଉ ଆଳୁ ଭାଜି ଦେବି। ଆଜ୍ଞା ଆଳୁ ଭାଜି ଦେବି। ଆଉ ଭାତ ଆଜ୍ଞା ଭାତ ବି ବସେଇଦେବି। ଆଜ୍ଞା କଣ କରିଆ ଆଜ୍ଞା ସେତିକି ଶିଖିଛି ଆଉ କଣ କରିଆ ପୁଅ ପିଲାନା।
ହଁ ନାଇଁ ପୁଅ ପିଲା ଗୁରା ବଢିଆ ରୋଷେଇ କରନ୍ତି ନା ପୁଅ ପିଲାଙ୍କ ରୋଷେଇ ଅଧିକ ଭଲ ଲାଗେ।
ଆଜ୍ଞା ଆଳୁ କେମିତି ଭାଜନ୍ତି ମୁଁ କହିଦଉଛି ଶୁଣନ୍ତୁ?
ହଁ ହଁ।
ପ୍ରଥମେ ଆଳୁ ଟାକୁ ଆଣିବା ଆଜ୍ଞା ପ୍ରଥମେ ଆଳୁ ଆଣିକି ସେ ଚୋପା ଛଡ଼େଇ ଦେଇକି ଆଜ୍ଞା।
ହଁ।
ଚୋପା ଛଡେଇକି ପାଣିରେ ଧୋଇଦବା ତାପରେ ଫିସ୍ ପିସ୍ କରିକି ଯଉ କାଟିଦବା। ଆପଣ ଦିପ୍ରକାର କାଟିପାରିବେ ଗୋଟେ ସରେଇ ସରେଇ ଯଉ ଗୋଲିଆ ଗୋଲିଆ ଟାଇପ ର କାଟି ପାରିବେ ଆଜ୍ଞା ଆଉଗୋଟେ ଯୋଉ ଲମ୍ବା ଲମ୍ବା କରିକି କାଟି ପାରିବେ।
ନା ନା ଆପଣ ଯୋଉ କହୁଛନ୍ତି ପାଣିରେ ଚୋପା ଛଡେଇକି ଧୋଇଲେ ସେଟାକୁ ଖସିବ। ଆଉ ମାନେ ଚୋପା ଛଡେଇ ଦେଇ କାଟି ଦେଇକି ପାଣିରେ ଧୁଅନ୍ତୁ। ହେରେ ହାତ ଖସିବନା କଟିଯିବ।
ଆଜ୍ଞା ହଁ। ଆଉ ତା ସହିତ ଆଳୁ ସହିତ ଆପଣ ଖାଲି ଆଳୁଟା କଲେ ବାଗ ଲାଗିବନି ତାସହିତ ପୁଟଳ କି କୁନ୍ଦୁରି। ଯଦି ଆପଣ ଯୋଉ ମିଶେଇକି ଭାଜିଦେବେ ଭଲ ଲାଗେ ଆଉ ତାପରେ ଗ୍ୟାସ ଲଗେଇବେ। ଆଜ୍ଞା ହଁ ମୋତେ କୁନ୍ଦୁରି ଭଲ ଲାଗେ। ଆଜ୍ଞା ଗୋଟେ କୋଉଠେ ଦେଖିଥିବେ ଆଜ୍ଞା କୁନ୍ଦୁରୀ ଗୋଟେ ଦେଖି କି ଏ ଗୋଟେ ବେସର ଦେଇକି ଯୋଉ କରନ୍ତି ଗୋଟେ ସୋରିଷେକସା ଭଲଲାଗେ ସେଟା ଖାଲି ତେଲରେ ଭାଜିଲେ ଭଲଲାଗେନି ଏଇଟା।
ଆଚ୍ଛା ଆମର କୁନ୍ଦିରି ଗଛ ବହୁତୁ ଅଛି କିନ୍ତୁ ଆମ ଘରୁ ଆସିକି ଲୋକ ନିଅନ୍ତି କିନ୍ତୁ ଆମର ଭ ଜା ହୁଏନି ମୁଁ ଆଉ ଖାଉନା ମାନେ ଭଲ ଲାଗେନି ମାନେ ନିଜ ବାଇରେ ଅଛି ନା।
ଆଜ୍ଞା ଆଉ ଆପଣଙ୍କ ବାଡ଼ରେ ସବୁ କଣ କଣ ଗଛ ଅଛି?
ଆମ ବାରିରେ ଆମ ବାରିରେ ଏରା କ ଏରା କି ଗଛ ବାଇଗଣ ବାଇଗଣ ଲ କା ଶାଗ ବିଭିନ୍ନ ପ୍ରକାର ଶାଗ ଲଗା ହେଇଛି ଆଉ କଲରା ଗଛ। ଆଉ କୁନ୍ଦୁରୀ ତ ଆଉ କୁନ୍ଦୁରୀ ତ ବାରମାସ ଯାଏ ଚାଲଚି ହୋଉଛି।
ଆଜ୍ଞା ହଁ ଆଜ୍ଞା ଯୋଉ ଶୁଣନ୍ତୁ ଥିରେ ଗୁଟେ ଯୋଉ କଲରାରେ ଗୋଟେ ଭାଜନ୍ତି ସେମିତି ଯୋଉ ବେସର ଦେଇକି ମସଲା ଫସଲା ଦେଇକି ଭଲଲାଗେ ସେଇଟା ବି।
ଯୋଉ ମଝିରୁ ହଁ ହଁ ହଁ ମଝିରୁ ଫାସ୍ ଫାଷ୍ଟେ। ଲୁଣ ଦେଇକି ସିଜେ ଲୁଣ ଦେଇକି ସିଜାନ୍ତିକି ନାହିଁ କ ଜାଣିନି କିନ୍ତୁ। ଶିକିଚି କିନ୍ତୁ କିନ୍ତୁ କେବେ କରିନି। ଆଜ୍ଞା ଫାଷ୍ଟେ ସିଜେଇ ଦେବେ ତାପରେ ହଉଛି ତାକୁ ତାକୁ କୁ ନେ ତା ମଝିରରୁ ଟିକେ କାଟିଦେବେ କାଟିଦେଇକି ଯୋଉ ମ ଲାରା ଯାହା ମସଲା ବାଟିଥିବ ସେ ମସଲାକୁ ଫାଷ୍ଟ ଟିକେ ମାନେ। ତ ମସଲା ଗନ୍ଧ ଯିବାକୁ ଟିକେ ଫାଷ୍ଟ ଟିକି କିଏ ଯେହେତୁ ମସଲା। କଷନ୍ତି ସେମତି ଫାଷ୍ଟ ମସଲା କଷିଦେବେ। ତାପରେ ଯାଇଁକି ତା ମଝିରେ ଦେଇକି ତାକୁ ତେଲରେ ଭାଜିବେ।
ଆଜ୍ଞା ହଁ। ବାସିଲା ବଳ
ହଁ ହଁ।
ହେ ଆଉ ଆଉ ଯୋଉ ନୂଆବର୍ଷ ଆଗୁକୁ ଆସୁଛି।
ଆଜ୍ଞା।
ଆଜ୍ଞା କୋଉ ଜାଗା କେମିତି କଣ ଯିବେ ସାଙ୍ଗମାନଙ୍କ ସହିତ ଭୋଜି ଫୋଜି କରିଦେ?
ଭୋଜି ଫୋଜି କରିବାକୁ। ମୁଁ ଭୋଜି ଭୋଜି ଏମିତି କରେନା କିନ୍ତୁ ଦେଖିଆ ଏଇ ବ ର୍ଷ କଣ ହଉଛି ଆମର କିନ୍ତୁ ଯାଉ ପିକନିକ ଯାଉ ଆମ ଘର ଆମେ ଦର୍ଶନୀୟ ସ୍ଥାନ ସବୁ ଯାଉ ପିକନିକି।
ଆଜ୍ଞା କିଏ କିଏ ସବୁ ଆପଣଙ୍କ ସାଙ୍ଗମାନେ ନା ଆପଣଙ୍କ ପରିବାର ସହିତ? ଆଜ୍ଞା ବୋଲର ଆଜ୍ଞା ବୋଲର କରଦେଇକି ଯାଆନ୍ତି ବୋଧେ?
ହଁ ହଁ ବୋଲେର ବୋଲେର ସେଡା ମାନେ ମପଢୁଥିଲି ନବମ ଦଶମ ହେଥିରେ ମାନେ ବସ୍ ରେ। ବସ୍ ରେ ଯାଉ ମାନେ ଆମ କୋଚିଂସାରା ପିଲା ଯାଉ ଅ
ଆଜ୍ଞା ଆଉ ଆପଣଙ୍କ ଯୋଉ କଲେଜ ନାଁ ଟା କଣ ଟିକେ କହୁନାହାନ୍ତି? କୋଉ ସ୍କୁଲୁ କୋଉ କଲେଜେ?
ଭୁବନ ବାଜିରାଉତ କଲେଜ ଜାଣିଥିବେ?
ବାଜିରାଉତ?
ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ଜାଣିନି ତ କେବେ ଏଇ ଶୁଣିଲି ଆପଣଙ୍କ ପାଖରୁ ଏବେ ବାଜିରଉତ ସ୍କୁଲ ଟା ନା।
ହଁ ହଁ ମାନେ ସ୍କୁଲ ନୁହଁ କଲେଜ
ଆଜ୍ଞା କଲେଜ ନାଁ ଆଉ ଆଉଯୋଉ କୋଉ ସ୍କୁଲରେ ଆପଣ ପଢୁଥିଲେ?
ଆଁ
ଆଜ୍ଞା କୋଉ ସ୍କୁଲରେ ପଢ଼ୁଥିଲେ?
ଆ ଫାଷ୍ଟ ହଉଛି ଆମର ମାନେ ପ୍ରଥମ ଟୁ ଅଷ୍ଟମ ଆମ ଗାଁ ସ୍କୁଲରେ ମାନେ କାନଖାଇ ସ୍କୁଲରେ ତାପରେ ହଉଛି ନବମ ଦଶମ ବାଲିବ ସ୍କୁଲରେ
ଆଜ୍ଞା। ଆଉ ଏବେ କଣ କରୁଛନ୍ତି ତାହାଲେ?
କିଛି ନାହିଁ ଏଇ କଥା ହଉଛି ଟାସ୍କରେ ଅଛି ଟାସ୍କ ପୁରା କରୁଛି। ତାପରେ ମୋର ଏଇଟା ନୂଆ ପାଞ୍ଚଟା ଆସିଲା ତ ଯେ ଫାଷ୍ଟ ଗୋଟେ ହେଲା ତାପରେ ଆଉ ଚାରିଟା ଅଛି ଚାରିଟା ପରେ ସରିବ
ଆଉ ଆପଣ ଯୋଉ ଆପଣ ସବୁଠୁ କୋଉ ପର୍ବଟା କେମତି କଣ ଭଲ ହୁଏ କହୁନାହାନ୍ତି?
କଣ କହିଲେ?
କୋଉ ପର୍ବଟା ଆପଣଙ୍କ ଆଡେ ସବୁଠୁ ମାନେ ପ୍ରସିଦ୍ଧ?
ଆମ ଆଡେ ତ ସେମତି କିଛି ଆମ ଗାଁତ ସେମିତି କିଛି ଭଲ ହୁଏନି, ତ ମୁ ଜାଣିନି। ଆପଣଙ୍କ ଆପଣଙ୍କ ଆଡେ କଣ ଭଲ ହୁଏ?
ଆଜ୍ଞା ଆମର ଏଇଠି ଲକ୍ଷ୍ମୀ ପୂଜାଟା ଭଲ ହୁଏ ସବୁଠୁ।
ହଁ ହଁ କେମିତି କଣ କରନ୍ତି ଟିକେ କହୁନାହାନ୍ତି?
ସେପଟେ ନାହିଁକି।
ଆଜ୍ଞା ମୁଁ ତ କଳସ ଫଳସ କିଛି ବୁଡ଼େନି ଖାଲି ଏଇ ଯୋଉ ଠାକୁରଙ୍କ ପାଇଁ ଟିକେ ସାହାଯ୍ୟ କରିବା।
ଆଜ୍ଞା କିନ୍ତୁ ଆମଆଡେ କିନ୍ତୁ ଆମଆଡେ ହେଉଛି କିନ୍ତୁ ଆମଆଡେ ଗଣେଶ ପୂଜାଟା ଆମ ଆଡ଼େ ମାନେ ସବୁ ଡିଜେ ଆଣିକି ନାଚନ୍ତିନା ତ ଗଣେଶ ପୂଜା ମାନେ ଭଲ ଲାଗେ ମାନେ ଯେତିକ ଦିନ ମାନେ ଗଣେଶ ପୂଜା ମେଢ ଯେତିକି ଦିନ ଥାଏ ସେତିକି ଦିନ ପୂଜା ହୁଅନ୍ତି ସେତିଦିନ ପୁରା ଗାଁ ଟା ପୁରା ବଢିଆ ଲାଗେ ମାନେ ସବୁବେଳେ ଗହଳି ଥାଏ। ଭସାଣୀଟା ଭି ଅଧିକ ଭଲ ଲାଗେ ମାନେ ଭସାଣୀ ପୁଅ ପିଲାଙ୍କର ତ ଭଲ ସେମାନେ ଆଣନ୍ତି ମାନେ ଡିଜେ ଆଣି ନାଚନ୍ତି। ସେ ରାତି ସାରା ଆମେ ସେତେବେଳେ ଖୁଦୁରୁକୁଣୀ ବି ଥାଏ ନା। ଖୁଦୁରୁକୁୁଣିତ ଆମେ ଖୁଦୁରୁକୁଣି ଖୁଦୁରୁୀ ମାନେ ଓ ଓସା ଯୋଉଦିନ ମାନେ ଭସାଣି ସେଇଦିନ ଥିଲା ଏଇ ବର୍ଷ।
ଆଜ୍ଞା ଖୁଦରୁକୁଣୀ ରାତିରେ ଆଜ୍ଞା ଶୁଣନ୍ତୁ ଖୁଦୁରୁକୁଣୀ ଯୋଉ ରାତିରେ ଗୋଟେ କଣ ବୋହି ବୋଲନ୍ତି କାଳେ ବହି ଯୋ ବୋଲା
ହଁ -ହଁ- ହଁ -ହଁ।
ଆଜ୍ଞା ସେତେବେଳେ ବହି ବୋଲନ୍ତି ଆଉ ସବୁ ଏ ଝିଅମାନେ ଆଜ୍ଞା ଆମ ଗାଁରେ ସବୁ ଖେଳନ୍ତି।
ଖେଳନ୍ତି ଆମଆଡେ ଆପଣଙ୍କ ଆଡେ ତ ଅ ଅଧିକ ଝିଅ ଥିବେ କିନ୍ତୁ ଆମ ଆଡେ କଣକି ଛୋଟ ଛୋଟ ଛୁଆ ଗୁଡ଼ା ତ ହଉଛି
ଆଜ୍ଞା ଆମର ଏଠି ଦଶ ବାର ପାଖାପାଖି ହେଇଯିବେ।
ହଁ ଛୋଟ ଦଶ ବାର ତ କିନ୍ତୁ ତା ନିୟମ ହେଲେ ସାତଜଣ ଯେମିତି ହେଲେ ସାତଜଣ କରିବେ। ତ ତାପରେ ଅଧିକ ହେଇପାରନ୍ତି କିନ୍ତୁ ଆମଆଡ଼େ କଣ ଆମେ ଟିକେ ଯାହାଲେ ବି ଛୋଟ ଛୁଆଙ୍କ ଟିକେ ବଡ ଛୁଆଙ୍କ ହିସାବରେ କ ମାନେ କାମ କରିବାକୁ ପଡିବ ନା ଯେହେତୁ ବଡ ଛୁ ନାହାନ୍ତି ଆମେ ଖେଳୁନା ଛୋଟ ଛୁଆ ଖେଳନ୍ତି।
ଆଜ୍ଞା।
ତ ସେତେବେଳେ ବର୍ଷା ବି ଲାଗିଥାଏ ତ କାମ ସରିଲା ପୁଣି ବର୍ଷା ସରିଲେ ନା କାମ ସରିଲେ ପୁଣି ଆମେ ଘରକୁ ଯିବୁ ନା ତମ ତୁ କିନ୍ତୁ ଏଇଥର ଲାଷ୍ଟକୁ ଲାଷ୍ଟ ଓଷା ଯୋଉ ଦିନ ସେଦିନ ଆମ ଗାଁର ଗଣେଶ ପୂଜା ଭସାଣି
ଆଜ୍ଞା
ହଁ
ରଖୁଛି ମୁଁ ଟିକେ ବହୁତ କାମ ଅଛି। ପରେ କେତେବେଳେ କଥାହବା ଆଜ୍ଞା ନମସ୍କାର।
ହ।